କୁହନ୍ତୁ କଣ କରୁଛନ୍ତି?
ଏ ବସିଥିଲି ଶୁଭୁଛି ତା ଭଏସ୍?
ହଁ ହଁ ଶୁଭୁଚି।
ଆଚ୍ଛା ଆଉ କଣ କରିଥିଲେ?
ଏଇ ବସିଚି ଆଉ ଆପଣ? ଅଁ ହ ଆଉ କୁଆଡେ ବୁଲାବୁଲି
ହଁ ଏଇଠି ମାନେ ଏବେ ବୁଲାବୁଲି ନାହିଁ। ଏମତି ଯାଇନି ଏବେ।
ହଁ ହଁ ହ ହୁଁ
ଆପଣଙ୍କ ଆଡେ ବର୍ଷା ହେଇଛି?
ହଁ ଆଜି ବୋହୁତ ବର୍ଷା ହେଇଚି।
ଆଚ୍ଛା ଲାଇନ୍ ଅଛି ନା ନାଇଁ?
ନାଇଁ ଲାଇନ ପଳେଇଥିଲା ଏବେ ପଳାଇ ଆସିଲାଣି ଅଳ୍ପ ସମୟ ପାଇଁ କାଟେ ଏପଟେ। ବେଶୀ ତ କାଟନ୍ତିନି। ଆଉ ଆପଣଙ୍କର ସେପଟେ ବର୍ଷା ହେଇଥିଲା?
ହଁ ବୋହୁତ ବର୍ଷା ହେଇଛି ଏଇ କିଛି ଟାଇମ୍ ହେବ ଲାଇନ ଆସିଲା ନହେଲେ ନଥିଲା ସେତେବେଳୁ।
ଓ ହୋ ଆପଣଙ୍କର କୋଉ ଏରିଆ କି?
ଆମର ଏପଟେ ମାନେ ସାଇ ମନ୍ଦିର ଟଙ୍କପାଣି ସାଇ ମନ୍ଦିର।
ଆଚ୍ଛା ଆଚ୍ଛା ହଁ ହଁ। ହଁ ଏଇଠି ବ ଭୁବନେଶ୍ବରରେ ତ ବର୍ଷା ହେଇଛି।
ପବନ
ହଁ ସନ୍ଧ୍ୟା ହୋଉ ହୋଉ କା ବର୍ଷା ର୍ଷା ହୋଉଛି। ଦିନରେ ଏତେ ଖରା ସନ୍ଧ୍ୟା ହୋଉ ହୋଉକା ବର୍ଷା। ହୁଁ
ଆଉ ରାତିରେ ଖାଇବା କଣ?
ଆମର ଆଜି ଇଟଲି ହେଇଛି ଆଉ ଇଟଲି ହେଇଚ ଚି ଆଉ ଚଟଣି ଆଉ।
ଆଚ୍ଛା ଆଚ୍ଛା
ଆପଣଙ୍କର?
ମାମା କଣ କରିଥିବେ ମୁଁ ଆଉ ଦେଖିନିବି ରୁଟି ତ ହବ ରୁଟି ସହିତ ତ କଣ ଗୋଟେ
ହଁ ତମେ ପଢାପଢି କରୁଛ ନା?
ହଁ ନାଇଁ ପଢ଼ାପଢ଼ି କରେ ମାମା କରିଦିଅନ୍ତି। ମୁଁ ଏବେ ଗ୍ରାଜୁଏସନ୍ କରୁଛି।
ଓ ହୋ ହୋ କୋ କଣ ସ୍କିମ୍ କଣ ଏବେ?
ଅ ଇଲେକ୍ଟ୍ରାନିକ୍ସ୍ ଟେଲିିକମ୍ୟୁନିକସନ୍।
ଆଛା ଆଚ୍ଛା କେମିତି ଚାଲିଛି ପଢାପଢି?
ହଁ ଭଲ ଚାଲିଛି। ନିଜେ
ଆଉ ଦାଉ ଦଶହରା କେମିତି କଣ ତମେ ବନାଅ?
ଦଶହରା ଭୁବନେଶ୍ଵରରେ ତ ମୁଁ ଆଉ କୁଆଡେ ଯାଉନା କଟକ ରେ ତ ଫେମସ୍ ଆଉ କୁଆଡେ ନାହିଁ ଏଇଠି ଯାହା ଭଲରେ ଆଉ।
ଓ ହୋ ହୋ
ନା ଭୁବନେଶ୍ୱରରେ ହଁ ତ ଏତେ ଭିଡ଼ ରହୁଛି। ତ
ସବୁ ବର୍ଷ ବୁଲ ନା ନାଇଁ ଏମତି ସବୁ ବର୍ଷ ବୁଲୁଚ ମାନେ ବୁଲେ ତ ସେଥିପାଇଁ ଏବେ ବୁଲୁନ?
ନାଁ ସବୁ ବର୍ଷ ବୁଲ ଯାହାବ ହେଲେ?
ନାଇଁ ସବୁ ବର୍ଷ ବୁଲୁ ମାନେ ରାତିରେ ରାତିରେ ବୁଲୁ ଆମେ। ରାତି ଏଗାରଟା ବାରଟା ବେଳୁ ବାହାରୁ ରାତି ଜାକ ବୁଲୁ।
ହଁ ରାସ୍ତା ଟିକେ ଫାଙ୍କା ଥିବ ତ ବୁଲିଦବ ଏବେ ତ ସବୁ ଜାଣିଗଲେଣି। ବାରଟା ପରେ ବେଶୀ ଭିଡ ବି ହଉଛି ଏବେ ଥରେ ଆମେ ଏଇ ଦିଟା ତିନିଟା ବେଳକୁ ବାହାରିଥିଲୁ ଦେଖିବା ପାଇଁ ରାସ୍ତା ଯୋଉ ଜାମ୍। ସବୁ ଚାଲାକ ହେଇଗଲାଣି ନା।
ସେଇ ସାଢ଼େ ଦୁଇଟା ବେଳକୁ ଯଦି ଟିକେ ଫାଙ୍କା ରହୁଛି। ପୁଣି ନହେଲେ ସକାଳେ ଦର୍ଶନ ପାଇଁକି ବି ଲୋକ ପଳାଉଛନ୍ତି।
କାରଣ ଏତେ ଭିଡରେ ବି ମାନେ। ଚକଟା ଚକଟି ହେଉଛନ୍ତି ବାଡା ବାଡି ହେଇ ହଉଛନ୍ତି ଟିକେ କଣ ଭୁଲ ଭାଲେ ହେଲେ ଝଗଡା କରୁ ।
ସେ।
କଣ କରିବା।
ଆପଣ।
ହଁ ଆମେ ବି ସବୁ ବର୍ଷ ଏମିତି ବୁଲୁ। ସବୁ ବର୍ଷ ଯାହା ବି ହେଲେ ଟିକେ ଦେଖି ଆସିବା କଥା ଆଉ ନୂଆ ନୂଆ ଥିମ୍ ରେ ବନାନ୍ତି। ସେଇଟା ମେନ୍ ଦେଖିବା କଥା ଆଉ। ଠାକୁରଙ୍କୁ ତ ଦେଖୁ କିନ୍ତୁ ତାଙ୍କର ଯୋଉ ଡିଜାଇନ୍ ଟା ବନାନ୍ତି ସେଟା ଆଗ। ସେଇଆ କାରରେ ତ ଯାଇ ହବନି ସେଇ ସ୍କୁ ଟି ଧରିକି ଯିବ ସବୁଠୁ ବଡ଼ିଆ। ଏତେ ଭିଡ ଏତେ ଇଏରେ ଆଉ କାର୍ ତ ନେଇକି ଯିବା ଟା କଷ୍ଟ। ସ୍କୁଟି ସବୁଠୁ ସୁବିଧା କିନ୍ତୁ ଯଦି ଫ୍ୟାମିଲି ଯିବ ମାନେ। ଆଉ କେତେଟା ଆଉ ସ୍କୁଟି ଏମିତି କରିବ କି ବାଇକ୍ କରିବ। ଯାହା ବି ହେଲେ ଅଟୋ ଫଟୋ କରି। କରିକି ଗଲେ ସୁବିଧା କାର୍ ତ ପଶିଲେ ମାନେ ଆଉ ବାହାରିବା କଷ୍ଟ। ଅଟୋ ମାନେ। କଣ ମାନେ ତାଙ୍କର ଜାଣିଛନ୍ତି ସେ ଭଲ ଟ୍ରିକ୍ ରେ ତମକୁ ନେଇକି ଦେଖେଇ ଦେବେ କି କଣ। ଷଷ୍ଠୀ ଦିନ ବୁଲିଦେଲେ ସବୁଠୁ ବଢ଼ିଆ। ଆଉ ବେଶୀ ଲାଷ୍ଟ ଯାଏଁ ଅପେକ୍ଷା କଲେ ତ ତମେ ବୁଲି ହିଁ ପାରିବନି ଭିଡ ବହୁତ୍।
ଆଉ ଭସାଣି କେବେ ଯାଆନ୍ତି।
ହଁ ରାବଣ ପୋଡି ଭସାଣି ବେଳେ ବେଳେ ଏବେ ଆଉ ଏତେ ଯାଉନି ଏ ଛୋଟ ଛୁଆ ପାଇଁ ଆଉ ଯାଉନି। ତାକୁ ନେଇକି ଯିବାଟା ଟିକେ କଷ୍ଟ ନା ସିଏ ପୁରା ମାନେ ଭିଡରେ ସିଏ ବେଶୀ ଚିଡ୍ ଚିଡି ଚିଡି ହେଇକି ତମକୁ ଆହୁରି ଚିଡେଇଦବ ଆଉ କାଖେଇବା କଥା କହିଲେ ତ ଗଲା ଆଉ ତମେ ଚାଲିବ ନା ତାକୁ କାଖେ କାଖେଇକି ବୁଲେଇବ।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
ତ ସେଇଥିପାଇଁ ମୁଁ ଏତେ ଯାଇନି ସେ ଗୋଟେ ଦିନ ଯାଇକି ବୁଲି ଦେଇକି ଆସେ ଝିଅକୁ ମୋ ମାଆଙ୍କ ପାଖରେ ହଉ। କି ଶାଶୁଙ୍କ ପାଖରେ ସେମାନେ ଯଦି ରଖିଦେଲେ। ସେତେବେଳେ କଣ ଛୁଆ ଥିଲା ବୋଲି ରହିଯାଉଥିଲା ଏବେ ଜାଣିଗଲାଣି ମାନେ ମୁଁ ଗଲାମାନେ ସେ ତାର ବାହାରୁଚି।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
କାନ୍ଦିକି ଫଟୋଉଛି। ତ ଆଗରୁ କଣ ଜାଣି ପାରୁନଥିଲା ଛାଡିଦିଏ ଏମିତି ସେ ରହିଯାଏ।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
ଆଉ ଆଉ ଏ ବର୍ଷ କଣ ହଉଛି ଦେଖାଯାଉ। ଏବେ ଆଉ ଛାଡୁନି ଆଉ ତାକୁ କାଖେଇକି ବୁଲେଇବା ଟା କଷ୍ଟ ନା ଭିଡରେ।
ସେଇଟା ତ।
। ସେଇଥିପାଇଁ ଏତେ ଆଉ ବୁଲାବୁଲି ଆଉ ଇଏ କରୁନୁ।
ଏବେ ତ ରଜ ପରେ ତାପରେ ଦଶ ଏମିତି ଚାଲିବ ଆଉ।
କଁ କହୁଛନ୍ତି?
ମୁଁ କହିଲି ଏବେ ରଜ ପୁଣି ଦଶହରା ଏମିତି ତ ଚାଲିବ ଆଉ।
ହଁ ଦଶ ଏବେ ରଜ୍ ରଜ ପରେ ପୁଣି ଆସିବ ରଥଯାତ୍ରା ରଥଯାତ୍ରାରେ ଯାଆନ୍ତି ନା ନାଇଁ?
ନା ଏତେ ଭିଡରେ ମୁଁ କେବେ ଯାଇନି ରଥଯାତ୍ରା।
ଓହୋ ରଥଯାତ୍ରା ସୁନାବେଶ କିଛି ବି ଦେଖା ଦେଖିଆକୁ ଯାଆନ୍ତିନି?
ନା ଉମ୍ ନା ଏତେ ଭିଡ଼ ମୁଁ କେବେ ଯାଇନି। କିନ୍ତୁ ରଥରେ ଥିଲା ବେଳେ ମାଉସୀ ମା ମନ୍ଦିରରେ ସେତେବେଳେ ଯାଇଚି ଦେଖି
ଅହଁ ଏବେ ତ ଲାଇଭ୍ ହେଇଗଲାଣି ଟିଭିରେ ତ ସବୁ ଦେଖଉଛନ୍ତି।
ହଁ ସେଠି ଯାଇକି ବି ଯେତେ ଭଲରେ ଦେଖିପାରିବନି ଟିଭିରେ ଭଲରେ ଦେଖିବ।
ହଁ ସେଟା ସତ କଥା କିନ୍ତୁ ଟିଭିରେ ଯୋଉ ମଜା ନାହିଁ ସେଇଟା ସେ ଗଲେ ମଜା ହ ଭିଡ ଟିକେ ହୁଏ ଆଉ। କଁ କରିଆ ମୁଁ ଥରେ ହିଁ ଯାଇଥିଲି ସୁନାବେଶ ଦେଖିଆକୁ ରଥଯାତ୍ରା ବି ଯାଇଚି। କିନ୍ତୁ ଉଁ ଭୋ ଛୁଆ ବେଳେ ଏତେ ଆଉ ମୋର କିନ୍ତୁ ଯାଇଛି ମନେ ଅଛି। ବହୁତ୍ ଭିଡ ହେଇଥିଲା ମୋ ଜେଜେମା ହେରିକା ବି ଯାଇଥିଲେ। ମାନେ ମୋ ଜେଜେମା ପାରାଲିସିସ୍ ଥାଇକି ବି ତାଙ୍କର ଏତେ ଇଚ୍ଛା ଥିଲା କି ଆମ ବାବା ପୋଲିସ୍ ରେ ଅଛନ୍ତି ତାଙ୍କ ଡ୍ୟୁଟି ହିଁ ପଡ଼ିଥିଲା ତ ଉଁ ମାଆ ଜେଜେ ଗାଁରେ ରୁହନ୍ତି ତାଙ୍କୁ କହିଲେ ଏମ୍ତି ମାଆ ଆମର ବାହାରିଲେ କହିଲେ ହଉ ମୁଁ ଯିବି। ସେମ୍ତି ଛୋଟେଇ ଛୋଟେଇ ଯାଇକି ରଥ ଦୌଡି ଧରିକି ଆସ୍ ଥିଲେ। ଏଇଟା ଗୋଟେ ମୋର ମନେ ଅଛି ହଁ ବହୁତ୍ ଭିଡ ହୁଏ ନା।
ତ ଆଉ ଥରେ ଏଇ ମୋ ମ୍ୟାରେଜ୍ ଆଗରୁସ୍ ସୁନାବେଶ ଦେଖିଆକୁ ଥରେ ଯାଇଥିଲି ମାନେ ପାଖକୁ ତ ଯାଇ ହବନି ସେ ମୋ ମାଇଁଙ୍କର ବାପଘର ସେଇଠି ତାଙ୍କ ଚିହ୍ନା ଜଣାରେ ସିଏ ଗୋଟେ ଉଁ ଅଛି ତାଙ୍କର ଗୋଟେ ମନ୍ଦିର ଉପରେ ଯାଇକି ତମେ ଦେଖିାପାରିବ ସୁନାବେଶ ଭଲ କ୍ଲିୟର୍ ସ୍ ଯେ ମନ୍ଦିର ମାନେ କଁ କହିଲ ପାହାଚ ଯୋଉ ଚଢିକି ଯିବ। ତାଙ୍କର ଦକ୍ଷିଣ ଦ୍ଵାର ନା କଣ ସେଇଟା କହୁଛନ୍ତି ସେଇଠି ଗଲେ ତାଙ୍କର ସୁନାବେଶ ପୁରା ଠାକୁରଙ୍କର ପୁରା ସବୁ ଦେଖାହବ। ଥରେ ମୁଁ ଯାଇଥିଲି ସେଇ ବି ଦେଖିକି ଦେଖିକି ଆସିଥିଲି ଯା ହଉ। ସେତିକି ଭାଗ୍ୟ। ମୋ ମାଇଁ ବି କଇଲେ ତମେ ବାହା ହେଲା ପରେ ଆସିପାରିବ ନ ଆସିପାରିବ ଚାଲ ଦେଖିକି ଆସିବ। କଇଲେ ହଉ ସତ କଥା ମୁଁ ତା ପରେ ତା ଜମା ହିଁ ହେଇଯାଇନି କିନ୍ତୁ ମୋ ସ୍ବାମୀ ରଥଯାତ୍ରାରେ ହେବ ମାନେ ସେ ଆ ଆଗରୁୁ ରହୁଥିଲେ ଦିଲ୍ଲୀରେ ଏବେ ଏଇଠି ଅଛନ୍ତି ସେ ଆସନ୍ତି ସେଇ ରଥଯାତ୍ରା ବେଳକୁ ଯାହା ବି ହେଲେ ଯିବେ। ଦୌଡ଼ି ଉଁ ଧରିକି ମାନେ ଟାଣିକି ଆସିଥିବେ ସେଇଥିରୁ ଟିକେ ଦୌଡି ଧରିକି ଆସ୍ ଘରକୁ ନେଇକି ଆସନ୍ତି ଏଇଟା ରଖିଲେ ଭଲ ନା ତ ଉଁ ସେଇଟା ଆଣିକି ସେ ଯାହା ବି ହେଲେ ହେଲେ ମାନେ ସେ ଯିବେ କହିବେ ନା ମୁଁ ଯିବି। କାରଣ ସେତେବେଳକୁ ଫୋନ୍ ନେବେନି କିଛି ନେବେନି କାରଣ ଚୋରି ଚୂରା ପାଇଁ ଡର। ଆଉ କେତ କୋଉଠି ପହଞ୍ଚିଲ୍ ହଁ କୋଉଠି ପହଞ୍ଚିଲେ କଁ କଲେ କିଛି ଜଣା ବି ପଡେନି। ତଥାପି ଆସିକି ରାତିରେ ପହଞ୍ଚିଲେ ସବୁ ଏକ୍ସପିରିଏନ୍ସ୍ କୁହନ୍ତି କେମ୍ତି ଭିଡ଼ ହେଲା କଣ ହେଲା।
ଆକ୍ଚୁଲି ମୋ ମାମାର ମାନେ ମାମା ଯାଇପାରେନି ମାମାର ଆସ୍ମା ଆସ୍ଥମା ଅଛି ତ ସେ ବେଶୀ ଭିଡ଼ରେ ସେଇ ଫୁଁ ଯାଇପାରିବନି ତାର ଛାତି ପେନ୍ ହୁଏ। ତହେ ତାଇଁଙ୍କା ଆମେ କିନ୍ତୁ ଭିଡ଼ରେ ଯାଇନୁ ଅ।
ହଁ ସତଳେ ଦୋଉଠି ଦେହ ଭଲ ହଉନି ଆଉ ସେଇଠି ଯାଇକି କଣ କରିବ।
ମାନେ ବାବା ଚାଆନ୍ତି ନହେଲେ ମାଉସୀଆଁ ମନ୍ଦିର ପୂର୍ବଥରେ ଯାଇଥିଲି ମାଉସୀଆଁ ମନ୍ଦିରଟି ଯୋଉ ଠାକୁର ଥାଆନ୍ତି ରଥରେ ହୁଁ। ସେଇଦିନ ଯାଇଥିଲି ସେଠି ପୁରା କ୍ଲିୟର ଦେଖିଚୂ।
ହଁ ସେଖି ଏତେ ଭିଡ଼ ହୁଏନି ନାଁ ହଁ ଏଇ ରଥ ଟଣା ହୁଳୁକୁ ତ ଭିଡ଼ ହୁଏ ଆଉ। ପ୍ରଦଳ ଭିଡ଼ ଯେତିକି କେଶେ ଶୁଣିବ ଯେତିକି ଚୋରି ଚୋରା ଶୁଣିବ ଯେତିକି ଦଳାଦଳି ଶୁ
ଦଳାଦଳି
ହଁ କାହା ଚପଲ କେତେ ଚପଲ ସେ ରାସ୍ତାରେ ମାନେ ଯୋଉ ଇଏ ଦୁଆରେ ପଡିଥିବ ମାନେମ୍ ସମସ୍ତଙ୍କ ଲୋଭ ଏବେ ତ ଏଇ ଯୋଦ୍। ଟିଭିରେ ଦେଖେଇ ଦୋଉଛି ଏବେ ତ ବହୁତ୍ ଭିଡ଼ ଓଉଛି। ଥରେ ଯାଇଥିଲୁ ଏକାଦଶୀ ଥିଲା ଜଗନ୍ନାଥଙ୍କର ତ ଉଁ ଯାଇଥ୍ ଲୁ ଇଏ କରିୟାକୁ ସେତବେଳକୁ ମାନେ ଏତେ ଭିଡ ମାନେ ଲାଇନ୍ କୁହନି ପୁରା କୋଉଠୁ ଯେଇଁକି ଲାଇନି ହେଇ। ପିଲା ମାନେ ଆମେ ଭାବିଲୁ ଆମେ ଯାସ୍ତ ଠିଆ ଅବୁ ନା ପଳେଇବୁ। ଲା ଫିର୍ବି ଆମେ ଠିଆ ଏଲୁ ଏଲୁ। ତାପରେ ସେଇଟିରି ଗୋଟେ ଦୋକାନ୍ ନେଁ ମୁଁ ସେଇଠି ଲସି ପିଉଥୁଲୁ। ମୁଁ ଗଲୁ କଣ ଏତେ ଭିଡ଼ କେମିତି ଦର୍ଶନ କରିବୁ। ନାଇଁ ଇଏ ଯୋଉ ଟିଭି ଚ୍ୟାନେଲ୍ ଭାହାରିଗଲା ନା ଆଗୁରୁ କୋଉଠି ଏକାଦଶୀରେ ଏତେ ଭିଡ଼ ହୁଏ। ଆ ଟିଭି ଚ୍ୟାନେଲ୍ ଲା ତ ବସ୍ ସବୁ ପରମ୍ ପରା ସବୁ ଇଏ ଜାଣିପାରିଲେ ଯେମିତି ଲୋକ ଦେଖିଲେ ସବୁ ଆସୁଚ୍ୱନ୍ତି ବାହାରୁ ସବୁ ଆସୁଚ୍ୱନ୍ତି। ସେଇଥିପାଇ ଏତେ ଭିଡ଼ ହୋଉଛି ନାଁ ଆଉ ନଏଲେ ଏତେ କୋଉଠି ଭିଡ଼ ହୁଏ ମୁଁ ଦର୍ଶନ କରିପାରିବୁ କି ନାହଁ ଭାବିକି ତଥାବି ଠେଲାପେଲାରେ ଭୋହୁତୁ କଷ୍ଟରେ ଦର୍ଶନ କଲୁ। ଦର୍ଶନ କରିକି ଆସିଲୁ ମାନେ ଭୋହୁତ ଭଲ୍ ଲାଗିଲା ନବ୍ଧ ଯାଇଥିବ ଦର୍ଶନ ନ କଲେ ଗୋଟେ କେମିତି ଲାଗେ ନା।
ହଁ ଏବେ ପୁରୀ ଗଲା ମାନେ। ଏବେ ପୁରୀ ଗଲା ମାନେ ପୁରା ଦି ତିନି ଘଣ୍ଟା। କନ୍ ତିନି ଚାରି ଘଣ୍ଟା ଲାଇନିରେ ଛିଡ଼ା ହେଲେ ହଁ।
ବୋଧୁରେ ଏତେ ଦ୍ୱାର ଫିଟେଇକି ବି ଏତେ ଇଏ ହେଇକି ବି
ଏମିତି ଉଲ୍ଟି ଅଧିକା ଲୋକ ହେଇଯାଉଛନ୍ତି। ବହୁତ୍ ଭି ଜଗନ୍ନାଥ ପୁରୀ ଗଲା ମାନେ ସିଏ ଆନ୍ଧେ ଭାବିଥିବ ଯାଇକି ଠାକୁର ଦର୍ଶନ କରି ପଳେଇଆସିବ ସିଏ ହବନି ପାଞ୍ଚ ଘଣ୍ଟା ଲାଇ ନରେ ଖାଲି ପସି ଦେଇଥିବ ତ ଛିଡା ହେଇଥିବ। ଗଲା ଛିଡ଼ା ହେଇଥିବ।
ହଁ ସେଇ ତ ବଏ ଟାଇମ୍ ତ ସେଇଥିରେ ହିଁ ପଳେଇବ ଆଉ ହଉ ଠିକ୍ ଅଛି।
ହଉ ହଁ ହଁ।